ହ୍ୟାଲୋ। କୋଉ ଜାଗାରୁ କହୁଥିଲେ?
ମୁଁ ଏଇ ଭୁବନେଶ୍ଵର ଖୋର୍ଦ୍ଧା।
ପର୍ଟିକୁଲାର କୋଉ ଜାଗା।
ପର୍ଟିକୁଲାର ପଟିଆ।
ପଟିଆ, ସେଠି ଗୋଟେ ରିଲାଏନ୍ସ ର ରିଲାଏନ୍ସ ଟ୍ରେଣ୍ଡସ୍ କହିକି ଅଛି କି ପଟିଆରେ କୋଉ ଜାଗାରେ?
ହୁଁ ଅଛି ଅଛି।
ପଟିଆ ର ମାନେ କୋଉ ପଟିଆର ଯୋଉ କିଟ୍ ଆଡେ ନା କୋଉ ପଟେ ଆସିବ ସେଟା ଟା
ହୁଁ।
କୋଉ ଜାଗାରେ ଆସିବ ସେଟା ପଟିଆରେ ମାନେ ପଟି କୁଲାର କୋଉ ଜାଗାରେ ରହୁଛି? ହୁଁ
ପିକ ପିକା କଣ କହିଲେ ହୁଁ ସିଏ ରହୁଛି ସେ ପଟିଆ ଛକରେ ତ ଆଉ ଆନନ ବିହାର ରେ ଯାଉଛି ସେଇଟା ଆଉ
ହୁଁ ହୁଁ। ଆମର ଜଣେ ମୋର ଜଣେ ସାଙ୍ଗ ସେଇଠି କାମ କରନ୍ତି। ସେଇ ରିଲାନ୍ସ ରେ ଷ୍ଟୋରରେ ଅଛନ୍ତି। ସେ ଭଲ ଭଲ ସେ ରିଲାନ୍ସ ରେ ଏବେ ଭଲ ଭଲ ଅଫର ବି ଅଛି ମତେ କହିଥିଲେ। ଆପଣ ଯଦି ଚାହିଁବେ ସେଠିକି ଯାଇକି କଣ୍ଟାକ୍ଟ କରିକି କିଣି ପାରିବେ। ତାଙ୍କୁ ମୋ ମୋ ନାଁ ଟା କହିଲେ ସେ ଆପଣଙ୍କୁ ଗୋଟେ କାର୍ଡ ଆପଣଙ୍କୁ ଇଏ କରିବେ ସେଇଟା ଆପଣ ଦେଖେଇଲେ ଆପଣଙ୍କୁ ଟ୍ୱେଣ୍ଟି ପ ପରସେଣ୍ଟ ଅଫ୍ ହେଇଯିବ, ଯାହାବି ଆପଣ କିଣିପାରିବେ। ପନ୍ଦରଶହ ଉପରକୁ କିଣିଲେ ଆପଣଙ୍କୁ ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ ଅଫ୍ ହେଇଯିବ।
ଟ୍ରେଣ୍ଡରେେ ନା
ନାଇ ଟ୍ରେଣ୍ଡ୍ ଆପଣଙ୍କୁ ନିହାତି ଫିଫ୍ଟି ଟିନ୍ ହଣ୍ଡ୍ରେଡ୍ ଆପଣଙ୍କୁ କିଣିବାକୁ ପଡିବ ସେଥିରେ ଆପଣଙ୍କୁ ତାପରେ ଟ୍ୱେଣ୍ଟି ପରସେଣ୍ଟ ଅଫ୍ ହବ, ଆଉ ଫୋର୍ ଥାଉଯାଣ୍ଡ୍ ଥାଉଜଣ୍ଡ୍ ଉପରେ କିଣିବେ ଯଦି ଆପଣଙ୍କୁ ଫିଫ୍ଟିଫାଇଭ୍ ପରସେଣ୍ଟ୍ ଅଫ୍ ଆସିବ।
ହଉ ଠିକ ଅଛି ଆଉ ଆଜି କଣ ରୋଷେଇ କରିଥିଲେ? ଅଲଗା ବିଜନେସ କହିବନି କ କଥା ଆଉ ରୋଷେଇ କଣ କରଛ ତମ ଫ୍ୟାମିଲିରେ କି କିଏ ଅଛନ୍ତି?
ଆମ ଫାମିଲିରେ ଆମେ ମୋ ହଜବେଣ୍ଡ୍ ମୁଁ ଆଉ ମୋ ପୁଅ। ଗୋଟେ ଝିଅ ଆମେ ଏତିକି ଜଣ ଅଛୁ।
ମତେ ମିଛ କୁହନି ତମର ଇନଫରମେସନ ଅ ତମର ଇଫର୍ମେସନ୍ ଅଲଗା ଦବନି ଆ ମୁଁ କ ଜାଣିଛି ତମକୁ ଆରେ ରେକର୍ଡିଙ୍ଗ ହଉଛି ମାନେ କଣ କହିଲ ଅଲଗା ଲୋକ ମାନଙ୍କ ପାଇଁ ଇନଫର୍ମେସନ୍। ହ
ଓ। କହୁଛି ଏଟା ରେକର୍ଡ ହଉଛି ବୋଲି ମ
ନାଇଁ ସେମିତି କିଛି ନାଇଁ କଥା ହେଇପାରିବ ଫ୍ୟାମିଲି କଥା କଥା ହେଇପାରିବ କିନ୍ତୁ ମାନେ ଅଲଗା ଯୋଉ ଅନ୍ୟାନ୍ୟ ଲୋକଙ୍କୁ ତମର ରିଏଲ୍ ପରିଚୟ କିଛି ଦବନି ସେ ଏଟା ହଉଛି କଥା ନାଇଁ ଅଲଗା ରିଏଲ ନା ଫାଁ ଏଗୁଡା କିଛି କହିବନି ତମେ କ ହଁ ହଉ ଠିକ ଅଛି। ଅଲଗା କିଛି ରୋଷେଇବାସ ବିଷୟରେ କୁହନ୍ତୁ କି ଅଲଗା କଣ ଯୋଉ କୋଉଠି ତୀର୍ଥସ୍ଥାନ ବୁଲି ଯାଇଥିଲେ, ଏ କେମିତି କଣ ଏଗୁଡା ପଚାରିବ?
ଆଚ୍ଛା ଆଚ୍ଛା। ଉଁ ଛୁଆ କଣ କରୁଚନ୍ତି? ଘରେ ସବୁ ଭଲ ଅଛନ୍ତି ଆଉ। କର୍ମ ବ୍ୟସ୍ତ ଜୀବନ ଆଉ।
ହଁ ହ ଆଣି ମାନେ ହଉ ପୁରା ପିଓର ଓଡିଆରେ ଯେତେ କଥା ହେଇପାରିବ।
ଓହୋ ଏ ସବୁ ବହୁତ ବ୍ୟସ୍ତ ଅଛନ୍ତି ଆଉ। କର୍ମ କରିଚାଲିଚୁ ଆଉ। ବ୍ୟସ୍ତ ଅଛୁ ଆଉ। ରୋଷେଇ ବାସ ଆଉ ଆଜି ରୋଷେଇରେ ବହୁତ ପ୍ରକାର ଆଜି ହେଇଥିଲା। ଆଜି ଆମ ଘରକୁ କୁଣିଆ ଆସିଛନ୍ତି।
କିଏ? କୁଣିଆ କିଏ?
ଏ ସାଙ୍ଗ ତାଙ୍କ ସାଙ୍ଗ।
ଓହୋ। କୋଉଠୁ?
ଆ ତା ଗାଁରୁ।
ଏଇ ଯୋଉ ଚେ ଯୋଉ ସିପୁଆ ନୁହଁ କି? ଲିକୁ ଓହୋ ତା ସ୍ତ୍ରୀ। ଓହୋ।
ଆସୁଚୁ ଆମେ। ରୋଷେଇ ଡାଲି କରିଥିଲି ନା ଇଏ ଛଚିନ୍ଦ୍ରା ତା ପି ଠଉ ଦେଇକି ଭାଜିଥିଲି, ତାପରେ ଭଜା କରିଥିଲି ତାପରେ କଣ ଆହୁରି ଆଉ କଣ କରିଥିଲି ରେ ମନେପଡ଼ୁନି ମୋର। ପାମ୍ପଡ଼ ଛାଣିଥିଲି, କଦଳୀ ହେରିକା ଚିପ୍ସ କରିଥିଲି ହିଁ ହିଁ ଶାଗ ହଁ ଛଚିନ୍ଦ୍ରାକୁ ଛୋଟ ଛୋଟ କରି କାଟିଦବ ପତଳା ପତଳା ଗୋଲ ଗୋଲ ହେଲା, ତାପରେ ସାଇ ହଁ ସାଇଜ୍ ହେଲେ ପୁରା କଣ କହନ୍ତି? ନଖରୁ ନକ ହଁ ହଁ ରାଉଣ୍ଡ ରାଉଣ୍ଡ ସେପର ପୁରା ନ ଖ ପତଳା ଆଉ, ଯେତେ ପତଳା କାଟି ପାରିବ। ତାପରେ ତାକୁ ଉ-ଉ ପିଠଉ
ପିଠା କରିଦେଲ ପୁରା
ନାଁ ନାଁ ତାକୁ ଆ ପଲମରେ ଗୋଲ ଗୋଲ କରିକି କି ପକେଇବ ଗୋଟେ ଲେୟାର ଯେମିତି ବାହାରିବ ଆଉ। ଏକା ସାଙ୍ଗରେ ଆଉ। ମସଲା ଆ ଆଜି ବିନା ପିଆଜ ରସୁଣରେ କରିଚି, ତେଣୁ ଅଦା ଜିରା
ବିିନ ପିଆଜ ରସୁଣ କାଇଁ? ଆଜି ପରା ରବିବାରେ।
ନା ରବିବାର ନାଇଁ ଆଜି ବା ଶିବ ଚତୁର୍ଦ୍ଦଶୀ ମୋର ଉପାସ ଆଜି। ଉପାସ ମାନେ ବିନା ବିତା ଏଉଠୁ ସେଇଥିପାଇଁ ହଁ। ସେଇଟା ପାଇଁ ଆଜି ସେଇଥିପାଇଁ ଅଦା, ଜିରା, କଞ୍ଚା ଲଙ୍କା ତାକୁ ଦେଇକି ଧନିଆ ପତ୍ର ଦେଇକି ଗ୍ରାଇଣ୍ଡିଙ୍ଗ କରିଦେଲି ଚାଉଳକୁ ଆଉ ପିଠଉ ଦେଇକି ତାକୁ ବସେଇଦେଲି ଆଉ।
ଓହୋ। ଭଲ ରେସିପିଟେ ଦେଖିବା ଆମେ ଟ୍ରାଏ କରିବା। ମୁଁ ସଚିନ୍ଦ୍ରାରେ ଆଉ ଗୋଟେ ଆଉ ଗୋଟେ ଅଲଗା ପ୍ରକାରର ରେସିପି ଶିଖିଛି।
ଛଚିନ୍ଦ୍ରାରେ ପୁର ଦେଇକି ମୁଁ ଶିକିଚି। ମୁଁ ପୁର ଦେଇକି ଶିକି
ନାଇଁ ହଁ ସେଇ ସୋରିଷ ହଁ ସେଥିରେ ଆଳୁ ଚକଟା ବି ଦେଇକି ଗୋଟେ ବନାଏ ମୁଁ
ହଁ ଗୋଟା ଗୋଟା ତ ଆଉ କଣ ସିଝେଇକି ନା କେମିତି କର?
ନାଇଁ ଏମିତି ପିସ୍ ପିସ୍ କରି କାଟିଦବେ, ତାକୁ ଟିକେ ସେ ଟିକେ କେ ସିଜେଇ ଦେଇକି ବାହାର କରିକି ତାପରେ ଯାହା ଷ୍ଟପିଙ୍ଗ୍ ଦବା କଥା ଯେମତି ଷୋରିଷ ହେଲା କି ଷୋରିଷ ଉ ଯୋଉ କଷିକି। ତା ନହେଲେ ଖାଲି ଆଳୁ ଆଉ ବାଦାମ ଯୋଉ ଚକ୍ଟା। ସେମତି ଆଉ।
ଆଚ୍ଛା ଆଚ୍ଛା। ମ ଆଉ ତମର କଣ ରୋଷେଇ?
ଆମର ବି ତ ରବାରେ ସାଧା ଡାଲି ପୋଟଳ ଛାଣିଥିଲି। ଆଉ ପୋଇ ଷୋରିଷ ଆଉ ସବୁ ପୋଇରେ ସବୁ କଖାରୁ ସାରୁ ଏଉଡ଼ା ଦେ ଇକି କରିଥିଲି ଆଉ।
ପୋଇ ରାଇତା ନାଁ କଣ ହଁ ସେଇଟା କରିଥିଲି ଆଉ।
ପୋଇ ଆଉ କଣ କୁହାଯାଏ ତା ରେସିପିର ନାଁଟା କଣ?
ହେଇଟା କଣ ମୁଁ ବି ଜାଣିନି ସବୁ ତ ପୋଇ କାଉ। ହେ ପୋଇ ଷୋରିଷ ଦିଆ ମସଲା ତ ଆଉ କଣ ତ ନା ମୁଁ ଜାଣିନି।
ପୋଇ ବେଶର ଘାଁଟ ଘାଁଣ୍ଟ
ହଁ ପରିବା ପଇଲା ମାନ ତ ଘାଣ୍ଟ ଆଉ ସିମ୍ପୁଲ ପରେ ଖାଲି ପୋଇ ତର୍ କାରି ଆଉ।
ନାଁ ଆମ ଓଡ଼ିଶାର ପ୍ରସିଦ୍ଧ ଘାଣ୍ଟ ଆଉ।
ହୁଁ ଆଚ୍ଛା ଓଡ଼ିଶାର କୋଉ କୋଉ ଜାଗା ସବୁ ବୁଲି ଗଲଣି?
ଓଡ଼ିଶାର ମୁଁ ଓ ଓଡ଼ିଶାର ଭୁବନେଶ୍ଵର ବୁଲିଚି ଗୋଟେ ଢେଙ୍କାନାଳ ବୁ ଲିଚି ଆଉ ଆଉ କୋଉଠି ମୁଁ ବୁଲିବାକୁ ଯାଇନି। ଆପଣ ମତେ ଦିଅନ୍ତୁ କଁ କୋଉଠି
ଦର୍ଶନୀୟ ଜାଗା ବି କୋଉଠି ବୁଲି ଆଇନ?
ନାଁ। ଦର୍ଶନୀୟ ଜାଗା ବି ମୁଁ କୁଆଡ଼େ ଯାଇନି।
ଆ ତମ ଢେଙ୍କାନାଳ ପାଖରେ କଣ ଅଛି ଦର୍ଶ
ଉଁ ଆ କପିଳାସ ଆପଣ ଯା ଦେଖିଛନ୍ତି କପିଳାସ କେବେ ଆସିଛନ୍ତି? ଆସନ୍ତୁ କେତେଳେ ଆମ ଆମ ଗାଁକୁ କେତେଳେ ଆସ
ହ ମୁଁ ପା ଯାଇଥିଲି ଏବେ କପିଳା ଅ ପିଳାସ ଯାଇଥିଲି ଯାଇଥିଲି। ଯାଇଥିଲି ରଜରେ ବି ଯାଇଥିଲି ର ଜରେ ଦୋଳି ଖେଳିଳୁ ଆଉ ତମେ ରଜ ଆଡ଼େ ରଜ ପାଳନ
ଏ ନାଁ ଆମେ ର ଜ ବୋହୂ ଲୋକ ଆଉ ର ବୋହୂଙ୍କର କଣ ରଜ କିଛି ରଜ ନାଁ।
ବୋହୂର ମାନେ ତ ବେଶୀ ରଜ କର
ଅ ନାଁ ଆମ ଘରେ ନଣନ୍ଦମାନେ ବେଶ୍ ଶି ମଜା କଲେ ଆମେ କରିପାଇଲୁ
ଆଉ କରିବା କଥା ନାଁ ଆଉ।
ସୁ ନାଁ ଏ କପିଳାସ କଥା କୋହୁଚନ୍ତି କପିଳାସରେ କେତଟି ପାହାଚ ଅଛି ଜାଣିଚନ୍ତି?
କଣ କୋହୁଛନ୍ତି ବା ତେରଶ ବାଉନ ପାହାଚ ଥିଲା ବୋଲି। ମୁଁ କେବେ ତ ପାହାଚ ଚଢି଼ନି ସବୁବେଳେ ତ ଗାଡ଼ିରେ ଯାଇଚି କିନ୍ତୁ ଜାଣିଚି ତେରଶ ବାଉନ ପାହାଚ ଅଛି ଚଢି଼ନି ଓହ୍ଲେଇଚି କିନ୍ତୁ ଚଢି଼ନି। ଓହ୍ଲେଇଲା ବଳିଏ କ ସହଜ ଲାଗେ ତ ଚଢ଼ି ହେଇନି।
ଆ ଚଢ଼ିନାହା ନ୍ତି ଆପଣ ଚଢ଼ିବା କଥା ନିହାତି ଚଢି଼ଥିଲେ ଥରେ ଯାହା ହେଲେ ବି କପିଳାସ ଚଢି଼କି ଯିବା କଥା ଥରଟେ।
ଉଁ ନାଇଁ ସେ ଚଢି ହେଇକି ଯାଆନ୍ତି ମୁଁ ଯାଇଛି ଭାରି କିନ୍ତୁ ଆସିଛି, ଓହ୍ଲେଇଛି ବହୁତ ଥର।
ହୁ ହୁଁ। ଭଲ ଜାଗା ଟା କପିଳାସ ଯାଇଛି ତା ଉପରେ ସେ ଯୋଉ ଆଉ ଗୋଟେ କଣ ଆଉ ଗୋଟେ ସବୁ ମନ୍ଦିର ତା ଉପରେ ଯୋଉ ଦି ତିନିଟା ଅଛି ସେଠିକି ବି ଯାଇଛି।
ଆଉ ଏଥର ସ୍ନାନ ପୂର୍ଣ୍ଣିମା କାଲି ଆପଣ ଯାଉଛନ୍ତି କି ପୁରୀ?
ନା ନା କାଲି ପିଲାଙ୍କର ସ୍କୁଲ ଖୋଲୁଛି ଆଉ କଣ ଯାଇହବ।
ଆଛା ଆଛା।
ପିଲା ସ୍କୁଲ ଯିବେ? ନାଇଁ ନାଇଁ ନାଇଁ ରଥଯାତ୍ରାରେ ଆଉ କୋଉଠି ଯାଇହବ ପ୍ରବଳ ଭିଡ ଆଉ ପିଲା ଛୁଆ ସଂସାର କଣ ନେଇକି ଯାଇହବ।
ହୁଁ ପା ପିଲାଛୁଆ ମାନେ କଣ କରୁଛନ୍ତି?
ହ ପିଲାମାନେ ଖାଇକି ଟିକେ ବଦମାସି କରୁଛନ୍ତି। ଖେଳୁଛନ୍ତି ଆଜି ରବିବାର ଛୁଟି
କୁ ଆଜି ନେଇଯିବେ ଆଉ ରବିବାର ଅଛି ଆଉ।
ନାଇଁ ଆଜି ଯାଇ ହବନି ତ ଆଜି ସବୁ କାମ କରୁଛନ୍ତି, ଲୋକ ଆସୁଛନ୍ତି ଆଉ ସେଥିପାଇଁ ବାହାରକୁ ବଳେ ଯାଇହବନି
ହଁ ହ।
ଆଉ ତାପରେ ସବୁ ତାଙ୍କର ପାଠ ପଢା ପାଇଁ ଦିଆ ହେଇଛି ସବୁ ଆସାଇନମେଣ୍ଟ ସେଗୁଡା ଆଜି କରିବି କମ୍ପ୍ଲିଟ କାଲି ତାର ସ୍କୁଲ ଦି ଜଣଙ୍କର ଏଆ ଆଉ ଗୋଟେ ପିଲାର କାଲି ଗୋଟେ ଟେଷ୍ଟ୍ ଟେଲସି ସେଥିପାଇଁ ଟିକେ ବିଜି ରହିବି ଆଉ ସେଥିରେ ଆଉ।
ହ ଆଚ୍ଛା ଆଛା।
ଆଉ ତମର ସବୁ କେତେ ଜଣ ସବୁ ନା ତମର ପୁଅ କହିଥିଲା ବା ତମ ପୁଅ କଣ କରୁଛି?
ପୁଅ ଖେଳୁଛି। ଶୋଇକି ଉଠିକି ଖେଳୁଛି ବର୍ତ୍ତମାନ ଆଉ।
ହଉ ଖାଇବା ପିଇବା ସରିଲାଣି?
ସମସ୍ତେ ହଁ ଖାଇବା ପିଇବା ସବୁ ସରି ସାରିଲାଣି।
ହଉ ଆପଣ ବା କହୁଥିଲେ କଣ ବନ୍ଧୁ ବନ୍ଧୁ ଆସିଛନ୍ତି ବନ୍ଧୁ ମାନେ ଗଲେଣି?
ନାଇଁ ନାଇଁ ରହିବେ।
ଆହୋ।
ଯା ପିଲେ ହ ଜାଣିନି ଜାଣିନି ସେ ଦର୍ଶ ଦର୍ଶନ କରିବାକୁ ଯିବେ ପୁରୀ କାଲି ସେ କାଲି ପୁରୀ ଯିବେ।
ଓହୋ ଏ ଯୋଉ ଖରା ଗରମ ହଉଛି ହଉ।
ହ ଦର୍ଶନ କରିନାହାନ୍ତି ବାହାଘର ପ୍ର ପ୍ରଥମ ତାଙ୍କର ବାର୍ଷିକ ଉତ୍ସବ ଅଛି ସେ ଦର୍ଶନ କରିବେ ଆଉ।
ଆଚ୍ଛା ହଉ ଆମର ଆଉ ରଖୁଛି। ହେଇଗଲା।